ହଁ ହ୍ୟାଲୋ।
ହଁ ହଁ ଆଣ୍ଟି କୁହନ୍ତୁ।
କଣ କରୁଥିଲ?
ଏଇ ବସିଥିଲି ଆଉ ଲାଇନ୍ ତ କାଟି ଦେଇଛି ବର୍ଷା ଟିକେ ଉଠେଇଛି ତ ବସିଥିଲି ବାହାରେ ଆଉ।
ହଁ ତମର ବି ଲାଇନ୍ କହିଲ ଆମର ବି ଲାଇନ୍ କଟି ଯାଇଥିଲା ଏଇ ଜଷ୍ଟ୍ ଆସିଛି ଲାଇନ୍। ବର୍ଷା ହଉଥିଲା ତ ପବନ ଫବନ ଦଉଛି ଟିକେ ସନ୍ଧ୍ୟାରେ। ମୁଁ ଏଠି ଏଇଥିପାଇଁ ଭିତରେ ରହୁଚି ବାହାରେ ଟିକେ ବାଲକୁନି ରେ ଭଲ ପବନ ଦେଇଛି ବସୁଥିଲି ତ ମୁଁ ତ ମୁଁ ଟିକେ କଲ୍ କରିଦିଏ ଆଉ।
ଓ ହୋ ପହଞ୍ଚିଗଲେ ଭଲସେ ଘରେ।
ହଁ ହଁ ପହଞ୍ଚିକି ଟିକେ ରୁଟି ଫୁଟି କଲି ଆଉ ବସିଚି ଆଉ।
ହଁ।
ଖାଇଲେଣି?
ନା ନା ଖାଇନୁ ଲାଇନ୍ ଟା ଆସିଲେ ଖାଇବୁ ଆଉ।
ଓ ହୋ ଆଉ କଣ ହେଇଛି ରାତି ପାଇଁ ଖାଇବା?
ରୁଟି କୁ ଆଉ କୋବି ପୋଟଳ ଏମିତି ତରକାରୀ ବନା ହେଇଛି ବୋଧେ।
ଓ ହୋ ଆଉ ଆପଣ ଘରେ ସବୁ କିଏ ସବୁ ରହୁଛନ୍ତି?
ଘରେ ବାବା, ଦାଦା। ଆଉ ମାମା, ଖୁଡ଼ୀ, ଆଉ ଭାଇ, ଭଉଣୀ ଆମେ ଆଉ ଚାରିଜଣ ଆଉ।
ଜଏଣ୍ଟ ଫ୍ୟାମିଲି ତାହେଲେ ନାଇଁ।
ହଁ ଜଏଣ୍ଟ ଫ୍ୟାମିଲି।
ଆଉ ବାପା, ଦାଦା ସମସ୍ତେ କଣ କରୁଛନ୍ତି?
ହଁ ମୋ ବାବା ତ ଜବ କରୁଛନ୍ତି କଟକ ରେ ରହିକି ଆଉ ମାନେ ଗୋଟେ ପ୍ଲାଣ୍ଟ୍ ଟେ କରିଛନ୍ତି ଆଉ ମୋ ଦାଦା ଏଲାଇସି ଏଜେଣ୍ଟ ଆଉ।
ଆଉ ତମ ଭାଇ ଭଉଣୀ ସବୁ?
ହଁ ଭାଇ ଭଉଣୀ ତ ମୁଁ ଘରେ ସମସ୍ତ ଙ୍କ ଠୁ ବଡ଼ ଆଉ ମୋ ଠୁ ସମସ୍ତେ ସାନ ଆଉ। ମୁଁ ତେ ଏବେ ପ୍ଲସ ଥ୍ରୀ ପଢୁଛି ଆଉ ଦାଦାଙ୍କ ପୁଅ ଯୋଉ ଭାଇ ଟା ସେ ତାର ଏଥର ନାଇନ୍ କ୍ଲାସ୍ ମୋ ଭାଇ ଟା ପଢୁଛି ଏଇଟି କ୍ଲାସ୍। ଆଉ ଭଉଣୀ ଯେ ଦାଦାଙ୍କ ଝିଅ ସେ ପଢୁଛି ଫାଇଭ୍ କ୍ଲାସ ସିକ୍ସ କ୍ଲାସ୍।
ତାହେଲେ ତମେ ସମସ୍ତଙ୍କୁ ପଢ଼ା ପଢ଼ି ସବୁଥିରେ ଗାଇଡି଼ କରୁଥିବ ତାହେଲେ ଆଉ ନାଇଁ।
ହଁ ଯ ସେମାନେ ବାହାରେ ରହିକି ପଢୁଛନ୍ତି ଅନୁଗୁଳ ରେ ଦି ଜଣ ପଡୁଛନ୍ତି ଆଉ ଗୋଟେ ମୋ ଭାଇ ଯୋଉ ମାମୁଁ ଘରେ। ପଢ଼ୁଛି।
ଓ ହୋ ଆଚ୍ଛା ଆଉ। ଆ ଇଏ ତମ ଖୁଡି ମା ସମସ୍ତେ ଘରେ ନା
ହଁ ଖୁଡି ବି ତ କିନ୍ତୁ ଖୁଡି ଆଉ ଦା ତାଙ୍କର ଯେହେତୁ ଇଆଡେ ଜବ୍ ଖୁଡି ବି ସେଠି ଯାଇଚନ୍ତି ଭାର ଅନୁଗୁଳରେ ରହୁଚନ୍ତି ଆଉ ଭାଇ ଭଉଣୀ ପଢୁଛନ୍ତି ନା। ତ ସେ ତାଙ୍କ ପାଖେ ସେଠି ରହୁଚନ୍ତି ଆଉ।
ଆଛା ଆଛା ଆଉ। ଇଏ ଆଉ କଣ କୁହ କଣ କଣ ଖବର କଣ? କେମିତି କଣ ଚାଲିଚି ସବୁ ପଢାପଢି।
ହଁ ପଢା ତ ଚାଲିଚି ଏବେ କଲେଜ ତ ଅଫ ଅଛି ଏ ଛୁଟି ଚାଲିଚି ବୋଲି ରଜ ପାଇଁ ରଜ ପରେ ଖୋଲିବ ଆଉ।
ହୁଁ ହୁଁ ଏଇଟି କଣ ବର୍ଷା ହେଲାଣି ବର୍ଷ ନ ହେଇଥିଲେ କଣ ଛୁଟି ଘୁଞ୍ଚିବ କହୁଥିଲେ ବର୍ଷା ହଉଚି ଆଉ। ଛୁଟି ଖୋଲିଯିବ ଲାଗୁଚି ଆଉ।
ହୁଁ ପାଗ ଭଲ କରିଦେଲେ ଖୋଲିଯିବ ଏ ଜୋର ସେ ଖରା ଯୋଗୁ ଅଧିକ ଦିନି ଟିକେ ବନ୍ଦ କରିଦିଏ।
ଆଚ୍ଛା ଆଚ୍ଛା ହଉ। ହ ସେମିତି ଆମେ ତ ଏଇଠି ଘରେ ଏଇ ତ ଆସିଲି ମୋ ଶାଶୁ ଶ୍ୱଶୁର ବସିଛନ୍ତି ଝିଅ ଶାଶୁ ଶ୍ୱଶୁରଙ୍କ ସହିତ ଖେଳା ଖେଳି କରୁଚି ମୋ ବା ବାପ ଘର ଏଇପଟେ ନୁହଁ ମୋ ବାପ ଘର ଆକଚୁଆଲି ଗଜପତି ପାରଳା ଖେମୁଣ୍ଡି। ଆଉ ସେଇଠି ସେଇଠି ଉଂ ମାନେ ମୋ ବାପା ମା ଆଚୁଏର୍ଲି ଶିକ୍ଷକ ଥିଲେ ଏବେ ତ ରିଟା ଟମେଣ୍ଟ କରିଦେଇ ମୋ ମା ନାହାନ୍ତି ମୋ ମା ଆକ୍ଚୁଆଲି କୋଭିଡ ଟାଇମିରେ ଫାଷ୍ଟ କୋଭିଡ ଟାଇମିରେ ମୋ ମା ଚାଲିିଗଲେ। ମୋ ମା ନାହାନ୍ତି ମୋ ମା ମା ଚାକିରି କରୁଥିଲେ ଆଉ ସାତ ବର୍ଷ ଥିଲା ଚାକିରି। ମା ଚାଲିଗଲେ ଆଉ ନା ନା। କୋଭିଡ ରେ ନୁହଁ ମୋ ମାଆଙ୍କର ଆଚୁଏଲି କଣ ଯୋଉ ଆଗରୁ ସବୁ ଛୁଆ ପିଲା ହେବା ଆଗୁରୁ ଗୋଟେ ଫାମିଲି ପ୍ଲାନିଂ ଅପରେସନ କରନ୍ତି ତ ମାଙ୍କର ବି ସେମି ଏ ମୁଁ ଜନ୍ମ ପରେ ଫାମିଲ ପ୍ଲାନିଂ ଅପରେସନ ହେଇଥିଲା ତ ସେଠୁ କଣ ହେଲା ଯୋଉ ମୋ ମା ଯେହେତୁ ଶିକ୍ଷକ ଥିଲେ। ଏଠୁ ଚାକିରି ଇଏ ବି ଥିଲା ମୋ ମାମୁ ଘରେ ଜେଜ ଜେଜେମା ବି ରହୁଥିଲେ ତାଙ୍କ ପଛରେ କାମ କରିବା। ଛୁଆ ଏଇ ସବୁ ରୋଷେଇ ଫୋଷେଇ ଏଇ ସବୁ ହେଲାବେଳେ ଯେତେବେଳେ ତାଙ୍କୁ ଟିକେ ବିଶ୍ରାମ ନେବା ଥିଲା ସେ ବହୁ କାମ ହେରିକା ଏଇ ସବୁ ଦ୍ଵାରା ତାଙ୍କର କଣ ସେ ଯୋଉ ଆଣ୍ଠୁ ଗଣ୍ଠି ବାତ ଗୋଟେ ରୋଗ ଅଛି ସେଇ ରୋଗଟା ତାଙ୍କୁ ହେଇଗଲା ତ ସେଇ ଦିନ ସେ ଯୋଉ ପେନ୍‌ କିଲର ଦୁନିଆ ମେଡିସିନ୍ ଫେଡ଼ିସିନ୍ ଆଲୋ ପାତିକି ଖାଉଥିଲେ। ଜାଣିଚ ଆଲପାତିକ ପେନ କିଲର ମେଡିସିନ ଏଇ ସବୁ ବେଶୀ ଖାଇଲେ ତ ସିଏ ପୁରା ଦେହକ କୁ ଇଏ କରିଦିଏ ନା। ଏମତି ଖାଇ ଖାଇ ମାନେ ଲାଷ୍ଟ ଆଡକୁ ତାଙ୍କର କଣ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଫେଲିୟର ହେଇଗଲା ତ ସେଇଥିରେ ସେ ଚାଲି ଗଲେ ଆଉ। ହଁ ଏମିତି ହେଇକି ମାଙ୍କର ଚପ ଥିଲା ମା ଚାଲି ଗଲେ। ଆଉ ବାବା ତା ମା ଚାଲିବାର ଜଷ୍ଟ ବର୍ଷେ ପରେ ଆମେ ଭାଇ ଭଉଣୀ ଦି ଜଣଙ୍କର ବାପା ବାହାଘର କରିଦେଲେ ବାପା ସେତେବେଳେ ଜବ୍ କରୁଥିଲେ ଆମ ବାହାଘର ପରେ ବା ରିଟାୟାରମେଣ୍ଟ୍ କଲେ। ଆଉ ମୁଁ ଯେହେତୁ ବାହାରେ ଚାକିରି କରୁଚି ମୋ ସ୍ଵାମୀ ଏଇଠି ରହୁଚନ୍ତି ଭୁବନେଶ୍ୱରରେ ମୁଁ ବାହାରେ ଚାକ୍ କିରି କରେ ତ ମୋ ପାଖେରେ ଯେହେତୁ ମର ଗୋଟେ ଛୋଟ୍ ମୋତେ ଝିଅ ଟେ ଅଛି ତ ମୋ ପାଖରେ ମୋ ବାପା ଆସିକି ରୁହନ୍ତି ଯେହେତୁ ଛୁଆଟା ଗୋ କିଏ ଜଣେ ଅଛି ସେଥିପାଇଁ ମୋ ବାପା କିନ୍ତୁ ହଁ ସେଇ ସୌଭାଗ୍ୟ ଯେ ହଁ- ବାହାଘର ପରେ ବି ବାପା ମୋ ପାଖରେ ରହିପାରୁଚନ୍ତି ସେଇ ସବୁ ସୌଭାଗ୍ୟ ଟା ମୁଁ ପାଇ ଚି ଆଉ କୁ ନା କଉଠି ମା ଗୋଟେ ଜାଣିଚୁ ଗୋଟେ ପରିବାରରେ ମା ନଥିବା ହଉଚି ବହୁତ୍ ବଡ ଗୋଟେ ଇଏ ଜିନିଷ ଆଉ କଉଠି ନା କଉଠି କିନ୍ତ୍ କିନ୍ତୁ ଯେହେତୁ ମୋ ଭାଗ୍ୟ ବାପା ଏମିତିଆ ଜଣେ ମୋର ସିଏ ଆମକୁ ମା ଙ୍କୁ କମି ହେବାକୁ ଦେଇଥାନ୍ତି ତ ମୋ ଝିଅର ସବୁ କାମ କରିବା ଠୁ ନେଇକି ସବୁ କିଛି ମୋ ବାପା କରନ୍ତି। ମୋ ଝିଅ ବି ତାଙ୍କୁ ଭାରି ଭଲ ପାଏ।
ଓହୋ ଆପଣଙ୍କ ଭାଇ ମ୍ୟାରେଜ୍ କରିସାରିଲେଣି କି ନାଇଁ?
ହଁ- ହଁ ମୋ ଭାଇ ଆମେ ମୋ ଭାଇ ଆଉ ମୁଁ ଦଶ ଦିନ ବ୍ୟବଧାନ ରେ ବାହା ହେଇଚୁ ପ୍ରଥମେ ମୋ- ମା- ଭାଇ ବାହା ହେଇଚି ତାର ଦଶ ଦିନି ପରେ ମୁଁ ବାହା ହେଇଥିଲି ମୋ ଭାଇର ବି ଏବେ ଗୋଟେ କୁନି ପୁଅଟେ ହେଇଚି। ହଁ ହେଇଗଲାଣି ପାଞ୍ଚ ଛଅ ମାସ ହେଇଗଲାଣି ବାପା ଯାଇଥିଲେ ବାପା ମୋ ପାଖେରେ ରୁହନ୍ତ୍ ତ ଯାଇଥିଲେ ତିନି ଚାରି ମାସ ହେଲା ଯାଇଥିଲେ ତା ପାଖକୁ ଏଇ ପୁଣି ଆସିଚନ୍ତି ଏବେ ଦି ଚାରି ଦିନ ହେଲାଣି ହିଁ ଫେରିଚନ୍ତି ମୋ ପାଖକୁ। ତ ସେମିତି ଭାଇ ବି ମୋର ବାହାରେ ଆନ୍ଧ୍ରାରେ ଚାକିରି କରେ ଅ- ଭାଉଜ ବି ମୋର ଚାକିରି କରୁଥିଲେ ସିଏ ଏବେ ପ୍ରେଗନେନ୍ସି ପରେ ଛାଡି ଦେଇଚନ୍ତି ଆଉ ଟିକେ ଭାଇ ଭାଉଜ ସେପଟେ ରୁହନ୍ତି ବାହାରେ ଆଉ ଘରେ ଆଉ କେହି ନୁହଁ ଘରେ ଆମର ଗୋଟେ ପରିବାର ଆମେ କଣ ଛୋଟ୍ ମା ଯେତେବେଳେ ରହୁଥିଲେ ସେତେବେଳେ ଆମ ଘରେ ଅ କିଛି ଲୋକ ଗୋଟେ ବୁଢୀ ମା ଟେ କାମ କରୁଥିଲା ତ ସିଏ ଗୋଟେ ବିଧବା ସ୍ତ୍ରୀ ଲୋକଟେ ଥିଲେ ତାର ତିନିଟି ଝିଅ ଥିଲା ମୋ ବାପା ମା କଣ କରିଥିଲେ ସେ ଛୋଟ ଝିଅ ସମସ୍ତଙ୍କୁ ନିଜେ ପାଠ ପଢେଇ ରଖେଇ ସେମାନଙ୍କୁ ବାହାସାହା କରି ସବୁ କରିଚନ୍ତି ମୋ ବାପ୍ ପା ସେଇ ଭିତରୁ ସାନ ଝିଅ ଟା ଆମ ଘର ପାଖରେ ବାହା ହେଇଚି ତ ସିଏ ଆମ ଘରେ ଆ ତା ଛୁଆ ପୁଅ ଝିଅ ସବୁ ଆମ ଘରେ ରହୁଚନ୍ତି। ତ ଆମ ଘରେ ଲୋକ ହଁ ଲୋକ ନଥିଲେ ବି ଆମ ଘର ସବୁବେଳେ ପରିପୂର୍ଣ୍ଣ।
ସେମିତି ଆଉ ଆମର ଏମିତିଆ ଗୋଟେ ଫ୍ୟାମିଲି ଆଉ- ଆଉ ନହଲେ ମୋ ବଡବାପା ଫଡବାପା ମୋ ବାବା ଛୋଟ ମୋ ଦି ଜଣ ବଡ ବାପା ଅଛନ୍ତି ମୋର ଗୋଟେ ବଡ ବାପା ବ୍ୟାଙ୍କ୍ ରେ ଥିଲେ ମ୍ୟାନେଜର୍ ଏସ୍ ବି ଆଇ ରେ ସିଏ ରିଟାୟମେଣ୍ଟ୍ କରିଚନ୍ତି ମୋର ଆଉ ଗୋଟେ ବଡ -ବଡ ବାପା ସିଏ ବି ଟି ସେ ଶିକ୍ଷକ ଥିଲେ ସିଏ ବି ରିଟାୟମେଣ୍ଟ୍ କରିସାରିଚନ୍ତି ସମସ୍ତେ ଗାଁରେ ଅଛନ୍ତି ଆଉ।
ଓହୋ ଆପଣଙ୍କ ବାବା ଆପଣଙ୍କ ପାଖରେ ରହୁଚନ୍ତି ତ?
ହଁ ବାପା ମୋ ପାଖେ ରହୁଚନ୍ତି ମୁଁ ବି ଟିକେ ଚେଷ୍ଟା କରୁଚି ଏବେ ଏଇ ଚାକିରୀ ଟା ବଡ ଆମର ଏଇଠି ଆମର ଭୁବନେଶ୍ଵର ପାଇଁ। କାହିଁକି ମୁଁ ବି ଆସିଯିବି ଛୁଆ ବି ଏବେ ବହୁତ୍ ବଡ ହେଲାଣିି ଟିକେ ନାଁ ସବୁବେଳେ ବାପା ପାଖରେ ରହିବି କହୁଛି ତ ଯାହେଲେ ବି ଛୁଆଁ। ଯାହା ବି କୋଉଁଠି ନାଁ କୋଉଁଠି ବାପାଙ୍କୁ ମିସ୍ କରୁଛି ମୋ ପାଖରେ ରହିଲା ବେଳକୁ ସେ ବି ଚାହୁଁଛି। ସମସ୍ତଙ୍କ ସହିତ ରହିବାକୁ ତା ଜେଜେ ମା ବି ତାକୁ ଖୋଜୁଛନ୍ତି। ମୁଁ ତ ମୁଁ ଏଇଠି ଏବେ ଚାକିରି ପାଇଁ ଟିକେ ଚେଷ୍ଟା କରୁଛି। ହଁ ହଁ ହଁ। ସେଇୟା ମୁଁ ଏବେ ଚେଷ୍ଟା କରୁଛି ଆଉ ତ ଆସିଛି ସେଇଥିପାଇଁ କାଁ ଗୋଟେ ଆଚ୍ୟୁୟେଲି ମୋର କାଲି ଗୋଟେ ଆଜି ବି ଗୋଟେ ଅଛି ଯଦି ଭଗବାନ ଦୟାରୁ ହେଇଗଲା ତାହେଲେ ଯଥାଶୀଘ୍ର ମୁଁ ବି ଆସି ଯିବି ଆଉ।
ହଁ ହଁ ହେଇଯିବ ଟ୍ରାଏ କରନ୍ତୁ ହେଇଯିବ ଆଉ
ହଁ ଭଗବାନଙ୍କୁ ସେଇୟା ଡାକୁଛି। ଆଉ କଣ ନାଁ ଆମର ସବୁ କଣ ଚାକିରୀ ମିଳୁନି ବୋଲି ନୁହଁ ଚାକିରି ମିଳୁଛି ବଟ ଯେତେବେଳେ ଗୋଟେ ଝିଅ ପିଲାଟେ ବାହାଘର ହେଇଯାଏ କି କଣ ହୁଏ କଣ ହୁଏ ନାଁ ସେ ଲୋକେସନ ସ୍ପେସିଫିକ ହେଇଯାଏ। ଯେ ମୋତେ କଣ ଓଡି ଓଡିଶାରେ ବହୁତ ଚାକିରି ମିଳୁଛି। କିନ୍ତୁ ମୁଁ ତ ଓଡିଶାରେ ଆଉ କୋଉଁଠି ଯିବିନି ମୋ ଶାଶୁ ଘରଟା ଏଇଠି ଭୁବନେଶ୍ୱର। ମୁଁ ଚାହୁଁଛି ଏଇଠି ଭୁବନେଶ୍ଵରରେ ମିଳିଲେ ମୁଁ କରିବି। ତ ସେମିତିଆ ହେଲା ବେଳକୁ ହଁ ତମେ ଯେତେବଳେ ତା ଛୁଆ ଟା ବି ତା ଜେଜେପା ଜେଜେମା ସହିତ ରହିଲା। ତାହେଲେ ମୁଁ ବି ଅଫିସ କୁ ଗଲେ କି ସ୍ଵାମୀ ଅଫିସ କୁ ଗଲେ ଆମକୁ ଏତେ ଟେନସନ ନାହିଁ। ଯେ ଛୁଆଟା ଏକା ରହିଲା କି କଣ? ସେ ତା ମା ଆଉ ଜେଜେ ଜେଜେମା ଯିଏ ରହିବେ ତା ସହିତ ତ ମୋତେ ଆଉ ଏତେ ଅସୁବିଧା ବି ହବନି। ତାପରେ ଏଇ ପାଖରେ ହିଁ ମୋ ଶାଶୁଘର ପାଖରେ ଏଇ ଗୋଟେ ଭଲ ସ୍କୁଲଟେ ଅଛି। ସେ ସ୍କୁଲ ବି ଯିବା ଆସିବା କରିପାରିବ ତା ମୋ ଶ୍ୱଶୁର ନେବା ଆଣିବା ବି କରିପାର ପାରିବେ କିଛି ଅସୁବିଧା ନାହିଁ ପାଖରେ ହିଁ ପୁରା ତ ସବୁ ଆଡକୁ ମୋତେ ଏପଟେ ଯଦି ହେଇଯାଇଥାନ୍ତା ଚାକିରୀ। କିରୀ ସୁବିଧା ଟିକେ ହେଇଥାନ୍ତା। ଦେଖିବା ଯାହା ଭଗବାନଙ୍କ ଉପରେ ନିର୍ଭର। ମୁଁ ତ କରିବି ଯାହା ଇନଣ୍ଟସିଭି ଦେବା କଥା ଦେବି ଆଉ କଣ ହବ ଦେଖିବା? ଆଉ।
ହାଁ ସେ ଝିଅଟି ବି ଧୀରେ ଧୀରେ ବଡ ହବ ନାଁ ତ ତାକୁ ବି ପଢେଇବା ପାଇଁ ପଡିବ। କ ହେଁଇଠି ହେଇଗଲେ ଆପଣଙ୍କୁ ସୁବିଧା।
ହୁଁ। ତାପରେ ଏତେ ଦୂର ଦୂରରେ ରହିବାକୁ ଛୋଟ ବେଳୁ ମୁଁ କଣ ହଷ୍ଟେଲରେ ରହି ରହି ପାଠ ପଢିଛି ଆଉଁ ବି ଏତେ ବର୍ଷ ହେଇଗଲା ପରେ ଏବେ ଇଚ୍ଛା ହଉଛି ଟିକେ ଘରେ ରହିବାକୁ ଆଉଁ ଏତେ ଏତେ ଦୂରରେ ରହିବାକୁ ଇଚ୍ଛା ହଉନି। ମାନେ ମୁଁ ପ୍ରଥମ ରୁ ମୁଁ ଦଶମ ଶ୍ରେଣୀରୁ ମୁଁ ବାହାରେ ରହିକି ପାଠ ପଢ଼ୁଛି। ତ ଏବେ ଚାକିରି କରିକି ବି ଦଶ ବର୍ଷ ହେଇଗଲାଣି। ତ କୋଉଁଠି ନାଁ କୋଉଁଠି ଟିକେ ଇଚ୍ଛା ହଉଛି ଘର ପାଖରେ ରହିବୁ ସମସ୍ତଙ୍କ ସହ ମିଳି ମିଶି ରହିବୁ ଏଇ ଜିନିଷ ଟା ଟିକେ ରହୁଛି। ଏମିତି ଆଉ।
ଏଁ ହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ହଁ ସମସ୍ତେ ଭଲ ଅଛନ୍ତି ମୋ ଶାଶୁ ଶ୍ୱଶୁର ବି ମୋର ବହୁତ ଭଲ ମୋର ଜଣେ ଯା ଦେଢଶୁର ବଡଅ ଅଛନ୍ତି। ଆମେ ସାନ ଆମ ଘରେ ଯା ଦେଢଶୁର ସେମାନେ ପୁନେ ମହାରାଷ୍ଟ୍ରରେ ରୁହନ୍ତି। ସେମାନେ ବର୍ଷକୁ ଥରେ ଦିଥର ଆସନ୍ତି ତାଙ୍କର ଦିଟି ଝିଅ। ଆଉ ମୋର ଗୋଟିଏ ଝିଅ ଏମତି ସିଏ ଏବେ ଆସିଥିଲେ କି କିଛି ମାସେ ତଳେ ଆସିଥିଲେ ସେ ଆସିକି ହଁ ପନ୍ଦର କୋଡିଏ ଦିନ ରହିକି ଯାଇଥିଲେ। ସେମାନେ ସେଇଠି ରୁହନ୍ତି ଆମେ ଏଇଠି ରହୁ ଏମିତି ଆଉ ଆମ ପରିବାରର ଏମିତି ଆସ- ସବୁ ଆମ ପରିବାର ବିଷୟରେ ଆଉ ଠିକ ଅଛି। ଯେ ମୁଁ ଟିକେ ପରେ ତମକୁ କଲ୍ କରୁଛି। ଗୋଟେ କଲଟା ଆଜ୍ଞା ରଖିଲି।